ହଁ ଏଇଠି ବସିଥିଲି ସଖାଳୁ ଆଜି ମଙ୍ଗଳବାର ତ। ହେଲେ, ଛତୁଆ ଟିକେ ଆଜି ଖାଇଚି।
ଓହା, ଏବେ କଣ ରୋଷେଇ କରିବେ ଲଞ୍ଚ୍ ପାଇଁ?
ଆଜି ତ ମଙ୍ଗଳବାର ଆଜି ଅରୁଆ ଖିଆ ଯିବ। ଅ ଅରୁଆ ଖିଆଯିବଅରୁଆ ବଲେ ଡାଲ୍ମା ଭଜା। ତ ସେମାନେ ଆମ୍ବ ଏମିତି ଖିଆଯିବ ଆଉ।
ଓହୋ, ଆଜି କଁ ମାନେ ଇଏ କଣ ମାନେ, କଣ କୁହନ୍ତି ଯୋଉ ଓଷା କଣ କରିଚନ୍ତି କି?
ହଁ, ମାସର ଶେଷ ମଙ୍ଗଳବାର କୁ ଆମେ-ଏ ମାନେ ଓଷା କରି ମଙ୍ଗଳବାରେ ପଣା ପାଣି ଦେଇ ଉଁ ପୂଜା କରି ତାକୁ ଆମେ ଅରୁଆ ଭାବେ ଓଷା ଭାବେ ମଙ୍ଗଳବାର ଭାବେ ପାଳନ କରୁ ଆଉ।
ଆଜ୍ଞା, ଆଉ ଏବେ ଆପଣଙ୍କ ଆଡେ କଣ ଫେଷ୍ଟିଭାଲ ଅଛି?
ଫେଷ୍ଟିଭାଲ୍ ତ ଏବେ ତ ଗଲା ରିସେଣ୍ଟଲି ରଜ ପର୍ବ ଗଲା। ୟା ପରେ ଆସିବ ଦେ ଦେବସ୍ନାନ ପୂର୍ଣ୍ଣିମା ଯେ ଆମ ଗାଁ ମାନଙ୍କରେ ହୋଉନି ପ୍ରାୟ ଦେବସ୍ନାନ ପୂର୍ଣ୍ଣିମା। କରୁନାହାନ୍ତି, କିନ୍ତୁ ରଥଯାତ୍ରା କରୁଚନ୍ତି।
ଆଜ୍ଞା।
ହଁ, ଆଉ ତାପରେ ତ ଆସିଯିବ ଖୁଦୁରୁକୁଣୀ ଓଷା ଗଣେଶ ପୂଜା ତାପରେ ହେଠୁ ଟା ତ ଦଶହରା ଆପଣଙ୍କ ଆଡ଼େ ଦଶହରା କଣ କେମିତି ସେଲିବ୍ରେସନ୍‌ କରନ୍ତି?
ଆମ ଆଡେ ଆମର କଣ କି ଆମର ଦଶହରା ରେ ବିଶ୍ୱ ପ୍ରସିଦ୍ଧ ବଳଦ ଯାତ୍ରା ହୁଏ, ଆଉ ବହୁତ ଲୋ ଲୋକ ଆସନ୍ତି ଏ ମାନଙ୍କର ବଳଦ ହୁଏ ବଳଦଙ୍କୁ ମାନେ ଭଲରେ ଟ୍ରେନ୍ କରାଯାଇଥାଏ। ତ ସେ ଲୋକ ଲୋକ ମାନେ ଜନଗହଳିରେ ବି ସେମାନେ ମାନେ କାହା ଉପରେ ଆକ୍ରମଣ ନ କରିକି ଆଉ ସେ ମାନେ ଧୀର ଶାନ୍ତ ସରଳ ସହିତ ସିଏ ବି ଏନ୍ଜୟ କରନ୍ତି ମାନେ ଆଉ ଦୁର୍ଗା ପୂଜା ସ୍ପେସିଆଲ କୁ ଆଉ ଆପଣଙ୍କ ଗାଁରେ କେମିତି ହୁଏ?
ଆମ ଗାଁରେ ଦଶରା ତ ଭଲ ମାନେ ଏତେ ଇଏ ନାଇଁ ମୂର୍ତ୍ତି ବି ତିଆରି ନାହିଁ ଏମତି ଇଁ ପାଖ ଗାଁରେ ଗୋଟେ ଅଛି ଇଏ ସେଇଠି ସେ ଦୁର୍ଗା ମୂର୍ତ୍ତି ତିଆରି କରି ପୂଜା କରନ୍ତି ଆମେ ଯାଉ ସେଇଠି ପୂଜା କରିବା ପାଇଁ ପୂଜା କରିକି ଓଷା କରୁ ଦୁର୍ଗା ଦଶହରା ଦୁର୍ଗାଷ୍ଟମୀ ବଡେ ଦୁର୍ଗା ଅଷ୍ଟମୀ ବ୍ରତ କରୁ ତ ହେଲେ ମାଙ୍କ କତି ଯାଇ ପୂଜା ଅର୍ଚ୍ଚନା କରି ଭୋଗରାାଗ ଲଗେଇ ଆସୁ ଆଉ। ଆଉ ଆପଣଙ୍କର ଯୋଉ ବଳଦ କଥା କହିଲେ ସେ ବଳଦ ତ ଆପଣ ଆଗରୁ ପ୍ରାକ୍ଟିସ କରାଇଥିବେ ନା ହ ତ କରୁଚନ୍ତି ମାନେ ମଣିଷ ମାନଙ୍କୁ ଆଟାକ୍ କରିବେ କି କଣ ସେମତି କିଛି ନାହିଁ।
ଆଜ୍ଞା, କାରଣ ତାଙ୍କୁ ଦୁଇରୁୁ ତିନି ମାସ ଧରି ଟ୍ରେନ କରାହେଇଥାଏ କାରଣ ଏତେ ଲୋକ ତାପରେ କଣ କି ଆମର ବାଜା ଫାଜା ସବୁ ଆସେ ଡିଜେ ଆସେ ତ ଆମର ତ ନର୍ମାଲି ଦେଖୁନାହାନ୍ତି କି ଯଦି ଏ କୋଉଠି ଗୋଟେ ସାଉଣ୍ଡ ହୋଉଚି ବଳଦ କି ଗାଈ ହେଲେ ବି ସେମାନେ କେମିତି ଦିଅନ୍ତି। ଆଉ ତ ତାଙ୍କୁ ଟ୍ରେନ୍ ନକଲେ ପୁଣି ସେ ଉ ଅସୁବିଧା ହେଇ ଯାଏ ତାଙ୍କୁ ସେଥିପାଇଁ ମାନେ ଗୋଟେ ଏ ଚାରି ମାସ କି ପାଞ୍ଚ ମାସ ଆଗରୁ ଟ୍ରେଣ୍ଡ କରାଯାଏ ତାଙ୍କର ଗୋଟେ ଆମର ଥାଏ କି ଗୋଟେ ଯୋଉ ବଳଦଟା କୁ କରାଯାଏ ଆମର କିଛି ବର୍ଷ ଧରି ପୁରା ତାଙ୍କର କଣ୍ଟିନ୍ୟୁସ୍ ରଖାଯାଏ କାରଣ ସେଇ ବଳଦ ଗୁଡା ଭଲରେ ପରଫର୍ମ କରିପାରିବେ। ଆଉ କାରଣ ଆଉ ଆପଣଙ୍କ ଗାଁରେ କଣ କେମିତି ହୁଏ?
ଆମ ଗାଁରେ ତ ସେ ସବୁ ଜିନିଷ ନାହିଁ ଯାହା ହଉ ଗୋଟେ ଭଲ କଥା କହିଲେ କେତେବେଳେ ଦେ ଖିବା ଯାଇକି ଦେଖିବା ବଳଦ ମାନଙ୍କୁ ଡ ଏତେ ପ୍ରାକ୍ଟିସ୍ କରେଇକି ନେଇକି ବୁଲୋଉଛନ୍ତି। କେବେ ଯାଇକି ଦେଖିକି ଟିକେ ଆସିଲେ ହବ। ଆଉ ମୁଁ ତ ଦେଖିନି ଶୁଣିଥିଲି ଟିକେ। ଏଁ ଦେଖିବା କେତେବେଳେ ସୁବିଧା ସୁଯୋଗ ଦେଖି ଏ ବର୍ଷ ଯୋଉ ଦଶହରା ଆସୁଛି ଆଗକୁ ଦେଖିବା ସମୟ ବାହାର କରି ଯାଇକି ଟିକେ ଦେଖିକି ବୁଲିକି ଆସିବୁ ଆଉ।
ଆସନ୍ତୁ ନିହାତି ବୁଲିବାକୁ ଆସନ୍ତୁ ଆଉ ତାପରେ ବି ଆମର ଇଆଡେ କି କଣ କି ଆମ୍ ଯୋଉ କଂସା ବାସନ ଅଛି। ସେ ବି ଫେମସ୍ ମାନେ କଂସା ବାସନ ଏଠି ତିଆରି ହଉଛି ଯେହେତୁ ର ମାଟେରିଆଲ୍ ଟା। କମ୍ ଦାମ୍ ରେ ବି ମିଳିଯାଉଚି।
ଓ ହଁ ଆପଣଙ୍କର ସେଠି ସେଟା ବି ହୋଉଛି ଭଲ ସେ ଜିନିଷ ଟା ବହୁତ ଏବେ ବି ଆଗେ ସେ ଜିନିଷକୁ ବହୁ ତୁ ବ୍ୟବହାର କରୁଥିଲେ ଏବେ କିନ୍ତୁ କା ବୋ ତୁ ଲୋକ ବ୍ୟବହାର କରୁନାହାନ୍ତି ଏବେ କାଁ ଭାଁ ଦେଖିବେ ବ୍ୟବହାର କରୁଛନ୍ତି କଣ କହିଲେ ଜଣେ ଅଧେ ଏମତି ଯାହାର ପଇସା ବାଲା ଟିକେ ଥିବ ତାକୁ ପୁଣି ବହୁତ୍ ଦାମ ଦେଇ କିଣିବାକୁ ପଡୁଚି। ଏ ବୋଲେ ସେଥିପାଇଁ ବହୁତ୍ କମ ବ୍ୟବହାର ଏବେ କରୁଛନ୍ତି ପୁଣି ପୁ ପୁରୁଣା ଜିନିଷ ଏବେ ପୁଣି ରିଟର୍ନ ହେଇ ଆସିଲାଣି। ପୂର୍ବେ ଯେମିତି ଚଳୁଥିଲେ ଇଏ କହୁଥିଲେ ଏବେ ବି ସେମିତି କରିବା ପାଇଁ ବହୁତ୍ ଲୋକ ଚାହିଁଲେଣି।
ହଁ କାରଣ ଆଗର ଲାଇଫଷ୍ଟାଇଲ୍ ଆଉ ଏବେର ଲାଇଫ ଷ୍ଟାଇଲ୍ ବହୁତ୍ ତଫାତ୍ ଆଗରେ କଣ ନା ମାଟି ବର୍ତ୍ତନରେ ଯେମିତି ରୋଷେଇ କରୁଥିଲେ ତାର ସ୍ଵାଦ ବହୁତ୍ ସୁସ୍ୱାଦିକର ଖାଦ୍ୟ ବନୁଥିଲା ତାପରେ ଆପଣଙ୍କ ବେଳୁକୁ ତ ଚଳୁଥିବ ଯେ ଯୋଉ କାଞ୍ଚି ରେ ଭାତ ରୋଷେଇ କରନ୍ତି।
ହଁ ସେ ସବୁ ଶୁଣିଛି ଯା ଦେଖିନି ଶୁଣିଛି।
ଆପଣ କେବେ କାଞ୍ଚିରେ ଭା ଭାତ ଖାଇଛନ୍ତି ନା ଖାଇନାହାନ୍ତି?
ନାଇଁ କେବେ ଖାଇନି। ଆପଣ ଖାଇଛନ୍ତି?
ହଁ ମାନେ ଅଷ୍ଟମ ଯାଏ ଆମେ ଖାଇଛୁ ମାନେ ଦଶ ବାର ବର୍ଷ ଖାଇଛୁ।
ହଁ ହଁ।
ବଢ୍ୟା ଲାଗେ ମାନେ କଣ କହିଲେ କି ଘରେ ବନାନ୍ତି ମାନେ ହେତେବେଳେ ଆମର ଛୋଟ ଛୋଟ କାଞ୍ଚି କରିଦିଅନ୍ତି ମାନେ ଅଅଜା ଘର ପା ଅଜାଘର ତାଙ୍କ କରେରେ ଜଣେ ମାନେ ଅଜା ଲାଗିବେ। ତାଙ୍କର ବୋହୁତ୍ ମାଟିର ଜିନିଷ କରନ୍ତି। ତାଙ୍କର କଣ କୁମ୍ହାର ମାନେ ମୋ ଅଜାଘର କର ଯୋଉ ଘର ଟା।
ହୁଁ ହୁଁ।
ଯେ ତାଙ୍କର ବନାନ୍ତି ସେଥିରେ ସେ ବନେଇଲେ ସେଠୁ ଆଣିକି ଆଉ କାଞ୍ଚି ତାପରେ କାଞ୍ଚିରେ ଭା ଭାତ ରହିବ ଭାତ ସହିତ ଆଳୁ ଗୋଟେ ପକାଯିବ ତାପରେ ମୁଗ ଜାଇ ଯୋଉ ଦେଶୀ ମୁଗ।
ହୁଁ।
ତାକୁ ପକେଇକି ମାନେ ଗୋଟେ ଖେଚୁଡି ଟାଇପ୍ ର କରେ କରାଯାଏ ଆଉ କାଞ୍ଚିରେ। ଦେଖିବେ ତାର ସ୍ଵାଦ ବୋହୁତ୍। ଦେଖୁନାହାନ୍ତି କି ଆମର ଜଗନ୍ନାଥଙ୍କ ମନ୍ଦିରରେ ବି ସେଇଭଳିଆ ହୁଏନି କି ମାଟି ମାଟି ପାତ୍ରରେ ରୋଷେଇ କଲେ ମାଟିର ବାସ୍ନା ସହିତ ଖାଦ୍ୟ ବହୁସୁ ମାନେ ସ୍ଵାଦିଷ୍ଟ ହେଇଥାଏ।
ହୁଁ। ମାଟିରେ କଣ କହିଲ ମାଟିରେ ଯୋଉ ପାତ୍ରରେ ଆମେ ଖାଇଲେ ଆ ମ ଦେହ ପାଇଁ ବି ବହୁତୁ ଭଲ, ଉଁ ମାନେ ପେ ଟ ଥଣ୍ଡା ରହିବ ଆମର ସେଇ ଜିନିଷରେ ଖାଇଲେ କିଛି ଗୋଟେ କଣ ମିଳୁଛି ଯେ ଯାହାକି ଦେହରେ ରୋଗ ପ୍ରତିଶୋଧ ତା କୁ ବି ରକ୍ଷା କରିପାରିବ ଏ ସବୁ ଜିନିଷ ଆଗେ କିନ୍ତୁ ସେଇ ସବୁ ଜିନିଷରେ ମାଟି ମାଠିଆରେ ପାଣି କାଢୁଥିଲେ କୂଅରୁ। ମାଟି ହାଣ୍ଡିରେ ପାଣି ରଖିକି ଖରା ଦିନେ ଥଣ୍ଡା ପାଣି କରିକି ପିଉଥିଲେ, ଆଉ ଏ ଏବେ ତ ସେ ଜିନିଷ ଆଉ ଦେଖିବାକୁ ମିଳୁନି ପ୍ରାୟ କୋଉଠି କାଁଭା ବି। ପୁଣି ପୁନରାବୃତ୍ତି କଲେଣି ଦେଖିଥିବେ ମାଟିରେ ଗୋଟେ ସୁରେଇ ଟାଇପ୍ ର ଆସୁଚି ଟ୍ୟାପ୍ ଲାଗିଚି ସେଇଥିରେ ପାଣି ରଖି ବେ ପିଉଚନ୍ତି ଦେଖ ଆପଣଙ୍କ ଆଡେ
ପ୍ରାୟତଃ ରାଜସ୍ଥାନ୍ ଲୋକ ସେଇଡାକୁ ଧରିକି ଆସୁଚନ୍ତି।
ହଁ ଆମ ଆଡେ ସେଟା ମୁଁ ଗୋଟେ ମୋର କିନ୍ତୁ ବହୁତ ଇଚ୍ଛା ସେଥିରୁ ଗୋଟେ ଆଣି ରଖିକି ସେଥିରୁ ପାଣି ପାଇଁ କିନ୍ତୁ ଦୂର ବାଟରୁ ଆଣିକି ଆସିଲା ବେଳେ କାଳେ ଭାଙ୍ଗିଯିବ କି କାଳେ ଇଏ ହେଇଯିବ ବୋଲି ସେଥିପାଇଁ ଟିକେ ଆଣିପାରୁନି। ହଁଁ ଦେଖିବା କେତବଳେ ସୁବିଧା ପାଖାପାଖି ଯଦି କୋଉଠି ମିଳିବ ଗୋଟେ ଆଣି ଆଣିବା ପାଇଁ ଚାହିଁବି ଆଉ।
ହଁ କାରଣ ମାନେ କାରଣ ଆକ୍ଚୁଆଲି ଆମେ କଣ ଏବେ କହୁଚନ୍ତି କି ଆମ ଲାଇଫଷ୍ଟାଇଲ୍ ରେ ଆମେ ସବୁବେଳେ ପ୍ରକୃତିର ବିପରୀତରେ ଯାଉଚେ। କାରଣ ଦେଖୁନାହାନ୍ତି ଏବେ କଣ ହଉଛି କି ଆଗରୁ କଣ ଲୋ କ ଗାଧେଇବାକୁ ନ ମାନେ ଯାହା ଘର ପାଖେରେ ନଦୀ କି ଦୂରରେ ଥିଲା ସେ ଚାଲି-ଚାଲି ଯାଉଥିଲେ। ଆଉ ସ ସକାଳୁ ଉଠି ସକାଳେ କଣ ପିଲା ମାନେ ଲୋକ ପାଞ୍ଚଟାରେ ଉଠି ଯାଉଥିଲେ, କିନ୍ତୁ ସୂର୍ଯ୍ୟ କିରଣ ସୂର୍ଯ୍ୟ କିରଣ ନିହାତି ବଡି ପାଇଁ ଆବଶ୍ୟକ ନା ତ ଭି ଭିଟାମିନ୍ ଡି ସହିତ ବି ସିଏ ଗୋଟେ ଏମିତି ଜିନିଷ କି ସୂର୍ଯ୍ୟ କିରଣ ନିଦକୁ ବି କରେ। ଆଉ ତାପରେ ମାନେ ଦେଖୁନାହାନ୍ତି ଏ ମାନେ ସେଇ ଟାଇମ୍ ରେ ଯଦି ଆପଣ ମାନେ ମାଟିରେ ଚାଲିକି ଯାଉଥିଲେ। ମାନେ ପାଦରେ କେ ହେଲେ ବ୍ଲଡ୍ ପ୍ରେସର୍ ବି ଠିକ ରୁହେ, ଆଉ ଏବେ କଣ ଆମ ଏ ଲାଇଫଷ୍ଟାଇଲ୍ ଟା ବହୁତ ଚେଞ୍ଜ ହେଇଗଲାଣି, ତ ଏବେ ଆମେ ଫୁଣି ସେଇ ପ୍ରକୃତି ଆଡକୁ ଯିବାଟା ଠିକ୍ ହବ।
ହଁ ଆଗେ ଯୋଉ ଲୋକମାନେ ଥିଲେ ତାଙ୍କର ଏତେ ରୋଗ ବାଗ ଦେହ ପା ଖରାପ୍ କିଛି ଥିଲା କି, ସେତବଳ ଲୋକ ବଞ୍ଚୁଚନ୍ତି ଆଜି ପର୍ଯ୍ୟନ୍ତ ପୁରା ଶହେ ପର୍ ପାର୍ କରି ଯାଉଚନ୍ତି। କିନ୍ତୁ ଏବେକାର ଲୋକ ପଚାଶ୍ ଷାଠିଏ ଭିତେରେ ଏକ୍ସପାର୍ଟ କରି ଯାଉଚନ୍ତି।
ହଁ କାରଣ ଦେଖୁନାହାନ୍ତି, ଆକ୍ଚୁଆଲି ଆମର କଣ ପ୍ରାୟ ଫର୍ଟିଲାଇଜର୍ ଗୁଡ଼ା ୟୁଜ୍ ହେଉଚି, ଆଗୁରୁ କଣ କେବଳ ଖତ, କେବଳ ପୁରା ଜୈବିକ ଖତ ସିଏ ଥିଲା। ମାନେ ଲୋକ ବହୁତ୍ ବର୍ଷ ରଖୁଥିଲେ ସେ ଜୈବିକ ଖତ କୁ ଅ ମାନେ ପ୍ରୟୋଗ କରିୁଥିଲେ ବିଲରେ, ଏବେ କଣ ନା ଆମର ଯେହେତୁ ଅଧିକ ଜନସଂଖ୍ୟା ହେଇଗଲାଣି, ଲୋକ ଏବେ ଲୋକଙ୍କର କଣ ନା ପ୍ରାୟ ନିଜେ ଖାଇବାକୁ ବି ଲୋକ ରଖୁନାହାନ୍ତି ଜିନିଷ ଆମେ ବିଜନେସ୍ କରିବୁ ବିଜନେସ୍ କରିବୁ ଯେହେତୁ ଅଧିକ ଉତ୍ପାଦନ କରିବେ ସେଥିପାଇଁ ଫ ଟିଲାଇଜର୍ ପକେଇ ଦେଉଚନ୍ତି, କଣ କରିବେ? ଲାଇସ୍ ପ୍ୟାଣ୍ଡାଲ ଉଁ ଲୋକଙ୍କର ପୁରା କମି କମି କମି କମି ଆସୁଚି।
ହୁଁ ଏବେ ଫୁଣି ଆ
ଆଜ୍ଞା ନା ଆପଣ କୁଅନ୍ତୁ ଆପଣ କୁଅନ୍ତୁ।
ନା ଏବେ କଣ ହଉଚି କଇଲ ଯୋଉ ଆମେ ଖାଦ୍ୟଉରା ଖାଉଚେ ଆଗେ କଣ କଇଲ ଆମେ ଘରେ ଧାନ ବସେଇ କି ସିଜେଇକି ଚାଉଳ କରିକି ଖାଉଥୁଲେ। ନିଜେ ପେଶଉଥିଲେ ନିଜେ ସବୁ ହାତରେ ତିଆରି କରି ଆମେ ପର୍ଟିକୁଲାର ଦେଖୁଥିଲେ ଜିନିଷଟା କଣ ଏବେ ଆମେ ଗଲେ ମାର୍କେଟ କୁ ପଇସା ଦେଇଦେଲେ ଜିନିଷ ଟା ସେ କେମିତି ତିଆରି କରୁଚନ୍ତି କଣ କରୁଚନ୍ତି କଣ ମିଶା ଆମେତ ଜାଣି ପାରୁନେ। ଜା କି ସେଇ ଜିନିଷ ଟା ଆମେ ଖାଇବା ଦ୍ଵାରା ଆମ ଦେହରେ ହେଟା କ୍ଷତିକାରକ ହଉ
ଆଜ୍ଞା।
ଆଉ ଆଗେ କଣ କଇଲ ସେ ଯୋଉ ଜିନିଷ ଉଁ ଶିଳରେ ବାଟିକି ଯୋଉ ଜିନିଷ ଟା ଏତେ ମ ମସଲା ମୁସଲି ଜିନିଷ ନ ଥାଇ କି ସାମାନ୍ୟ ହାଲକା ମସଲାରେ ବି ସେ କରନ୍ତି କେତେ ସ୍ଵାଦିଷ୍ଟ କେତେ ଟେଷ୍ଟ ଲାଗେ। ହେଲେ ଏବେ ସେ ଜିନିଷ ଆଉ ଟେଷ୍ଟ ନାହିଁ।
ହଁ କାରଣ ଆଉ ମାନେ ଆପଣ ଜାଣିଥିବେ ଯେମିତି କି ଆମର କଣ କି ନା ଯୋଉ ପଥରରେ ଦେଖିବେ ଗୋଟେ ଗୋଟେ ରକ୍ ସଲ୍ଟ ଥାଏ ଗୋଟେ ନା ଶୁଣିଥିବେ। ମାନେ ଯୋଉରା ପାହାଡିଆ ଅଞ୍ଚଳରେ ଗୋଟେ ଉପକାର ଗୋଟେ ଲୁଣ ଆସେ। ଆପଣ ଯେତବେଳେ ମସ୍ ଲା ବାଟିବେ ସେଇ ଭଳିଆ ମାନେ ଆମର ଯୋଉ ପଥର ଥାଏ ସେ ପାହାଡରୁୁ ଆସିଥାଏ ନା ତ ତା ର ଯୋଉ ମାନେ ଲୁଣି ଇଏଟା ଯୋଉ ନମି ଗୁଡା କୁହାଯାଏ ତାର ମାନେ ସିଏ ଯେତବେଳେ ମିଶେ ସେଟା ସୁସ୍ଵାଦ କର ଯେମିତି ଆପଣ ଦେଖିବେ ଥାଳିରେ ଖାଇ ବେ ଗୋଟେ ପ୍ରକାର ସ୍ଵାଦ ଲାଗିବ ଆଉ ଆପଣ କିନ୍ତୁ କଦଳୀ ପତ୍ରରେ ଖାଇବେ ଗୋଟେ ସ୍ଵାଦ ଲାଗିବ।
ତ ତାର ସ୍ଵାଦ ମାନେ ବହୁତ୍ ଡି଼ଫର୍ କରିବ।
ହଁ।
ଆଉ ଆଉ ଏବେ କଣ ମାନେ ତୁମ ଆଡେ କଣ ଖାଇବା ମାନେ ଫେମସ୍?
ଆମର ଏଠି ତ ଆମେ ତ ଯେହେତୁ ଓଡିଆ ଆମର ପ୍ରାୟେ ଲୋକ ଏବେ ସକାଳୁ ପ ଖାଳ ଖାଇବାଟା ଆମେ ଚାଷୀ ବନ୍ଦୀ ଏରିଆ ଲୋକ ଯେହେତୁ ପ୍ରତ୍ୟେକ ଲୋକ ଆମେ ଚାଷ ଫାସ କରୁ। ଆମୁକୁ ସଖାଳୁ ପଖାଳ ଟିକେ ଖାଇଦେଇକି ଆମେ ନିଜ କାମରେ ନିଜେ ବାହାରି ଗଲେ ଫୁଣି ଆସିଲେ ପୁଣି ବି ଆମେ ଖାଉ ଆମେ ଏତେ ଜଳିଖିଆ ଫଳିକିଆ ଖାଇଲେ କେନା କାମ କରିହବନା ଆମେ କଣ ଅଫିସିଆଲ ନା ଇଏ ଲୋକ ଯେ ଜଳଖିଆ ଖାଇକି ଆମେ କାମ କରିପାରିବା ପଖାଳ ଟିକେ ଖାଇଲେ ଜା ପୁଣି ଓଳିକା ପରେ ଫୁଣି ଯାଇକି ଖାଇବୁ ଜା ପ ଖାଳ ଟା ଆମୁକୁ ବହୁତ ଭଲ ଲାଗେ ପଖାଳ ଆମର ପ୍ରଧାନ ଖାଦ୍ୟ ଆଉ।
ଆଜ୍ଞା ଏବେ ତ ମୋର କାମ ମ ଅଛି ଟିକେ ମୁଁ ଯାଉଚି ଆପଣଙ୍କ ସହିତ ପରେ କଥା ହେବି ଆଉ ୟେସ୍ ବେବି ୟେସ୍ ବେବି ୟେସ୍।